ହ୍ୟାଲୋ କଣ କରୁଥିଲ?
ଏଇନା ଟିକେ ଗଡୁଥିଲୁ କାମ ଫାମ ସରିଲା ତ
ସରିଲାନା ରୋଷେଇ?
ହଁ ରୋଷେଇ ସାରିକି ଏ ପୁଅ ଟାକୁ ଖୁଆଦେଇ ଆମେ ଖାଇନୁ ଖାଇବୁ ପୁଅ ଟାକୁ ଟିକେ ଖୁଆଇ ଦିଅନ୍ତିନି ଶୋଇ କହିଲା ବେଳକୁ ସେଟାବେଳେ ଶୋଇଲାନି ଦିନରେ ଅଧ ଟାଇମ ଶୋଇ ପାରୁଛନ୍ତି ନାହିଁ ସକାଳ ଓଳିଟା। ଆଉ ସେ ଶଉନି ତାପରେ ବଡ ପଅ ବି ସ୍କୁଲ ଯାଇଥିଲା। ଆସିଲେ ଆସିକି ତାକୁ ଉଠେଇଦେଲା ସେ ଟିକିଏ ନାକୁ ମାନେ ଜଷ୍ଟ ମୁଁ ତାକୁ ଶୁଆଇ ଦେ ଶୁଆଇ ଦେଲାନି ଅ ଅଲଗା କାମ ଅଛି ଟିକେ କରିଥାନ୍ତି ହେଲାନି।
ବେଶୀ ଏମିତି ଚିଡ଼ା ଲାଗିବ ଠିକ ଛୁଆ ଶୋଇ ଆସିଲା ଆଳକୁ। ଟେ ଉଠେଇଦେଲେ ଭାରି ଚିଡ଼ା ଲାଗେ ମତେ ତ ଭାରି ରାଗ ଲାଗେ। କେତେ କଷ୍ଟରେ ଛୁଆଙ୍କୁ ଶୁଆଇବ ସେମାନେ ଉଠେଇଦେଲେ ହର
ହୁଁ। ମୁଁ ତ ମାଡିିବ ବସିକି ଶୁଆଇ ଦଉଛି ନା। ଆ ସେଇଟା ଆଇଲା ଚିଲେଇ ଦେଲା ଏକାଥରେ ଉଠିଗଲା।
ମୋ ପୁଅ ଟା ସେମତି ଯେମିତି ପାଟି କରେ କିି ବାସନ ଧଡ ଧଡ କରେ ମତେ ଭାରି ରାଗ ଲାଗେ। ଛୁଆଟା ଶୋଉଛି।
ହୁଁ। ଇଏ କଣ କି ଟିକେ ଶବ୍ଦ ଖାଲି ଶୁଣିଲା ମାନେ ମାନେ ତା ପତଳା ନିଦ ନା। ଟିକେ ଶବ୍ଦ ଶୁଣି ଉଠି ପଡିବା ସାଙ୍ଗେ ସାଙ୍ଗେ।
ଅ ଆମ ବଡ ପୁଅ ଟିକେ ସାଉଣ୍ଡ ହେଲେ ସେ ଉଠି ପଡିବ ମୋ ପୁଅ ଉଠେଇବ କେତେବେଳେ କେମିତି ଉଠି ପଡ଼େ।
ସେୟା ବା ସେ ଶୋଇଲାଣି ଆଜି ତାକୁ
ତାକୁ ବା ମୋ ପୁଅ ଏକିନା ମୁଁ ଶୁଆଇକି ଆସିଲି ସେ ସେ ଯେତେବେଳେ ଶୋଇଥିବ ଆମ ବଡ ପୁଅଟା ସେ ପାଟି କରିବ ସେ ଘଣ୍ଟେଲା ଶୋଇଲାଣି ବଡ ଟା। ସେଠିକି ଏଇନା କେ ଉଠିବ ଆଉ ଟିକେ ପରେ। ଉଠିବ ଯେ ସେ ଖାଲି ଘୋ ଘା ହବ ତା ସାଉଣ୍ଡ ଶୁଣେଇ କହ ପାଟି କରନିରେ ଉଠିବ। ପଡ଼ିବ ତୁ ସିନା ଉଠି ପଡ଼ୁଛୁ ତତେ ମାଆ ବୁଲେଇଦବ ମୁଁ ମତେ ନା ସିଏ କହିବ ବୁଲା ବୁଲା ମୁଁ କେତେ ବୁଲେଇବି?
ହଇରାଣ ନା ଆଉ।
ସେ କଣ ତାକୁ।
ଛୁଆ ଶୋଇଲା ତମେ କାମ ଗୋଟେ କରିପାରିବ କି କଣ?
ହଁ ନାଇଁ ତାକୁ ମୋ ଶାଶୁ ବୁଲାବୁଲି କରିଦଉଛନ୍ତି ଆଉ ମୁଁ ଆକୁ ହଁ ବୁଲେଇ ପାରିବି କି ଆଉ କେତେ ବୁଲେଇବି?
ସେଇଆ ପା ବୁଲେଇ ନେଉ କୁଆଡେ ଆଉ ବୁଲେଇ ବସିବା ନା ବାହାରକୁ ଟିକେ ନେବେ। ଏଇଟା ଧୋଇବେକି କଣ?
ହଁ ମୁଁ ତଥାପି ଏ ଜଣଙ୍କ ଘରକୁ ଦୋଳି ଖେଲେଇବା ପାଇଁ ନେଇଯାଏ ବୁଲାବୁଲି ଟିକେ କରେଇଦିଏ ରାସ୍ତାରେ। ସେମିତି କରେଇଦିଏ ସେଇ ନାଏ ଏ ବାବା ର ତାର ଶୋଇଲେ ମୁଁ କହିଲି ମୁଁ ଟିକେ ଫୋନ କରିଦିଏ।
ହଁ। ଆମର କଣ ଆମର କିଛି ନାହିଁ ଡରିବେ ଯେ ଏବେ ଶୋଇବା ଟାଇମ୍ ସମସ୍ତଙ୍କର।
ରୋଇବେ ନା ଆଉ।
ହଁ ଏନା ସମସ୍ତଙ୍କର ଶୋଇବା ଟାଇମ ସବୁ ତ ଶୋଇଲେ ଖାଇ ପିଇକି ତ ଶୋଇବେ ଆଉ। ମତେ ସତରେ ନିଦ ଲାଗନି ବାହାରେ ଫୋନ୍ ଫାନ୍ ଟିକେ କରିଦିଏ। ତମର ଆଜି ରୋଷେଇ? ହଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ